ହଁ।
ହୁଁ କଣ କରୁଚୁ?
ମୁଁ ପାଠ ପଢୁଥିଲି।
ପାଠ ପଢୁଥୁଲୁ ଆ ତମ ସ୍କୁଲ ଏବେ ତ ଛୁଟି ଥିବ।
ହଁ ଛୁଟି ରଜ ପରେ ଖୋଲିବ ଆଉ।
ଆଉ ରଜରେ କଣ ପ୍ଲାନ କୁଆଡେ ବୁଲିବାକୁ ଯି ମୁଁ ପା ଏଇ ବସ ହଁ କୁହ।
ତୋ ଗୋଡ ଭଲ ହେଲାଣି ନା?
ତମ ଗାଁରେ ନାମ। ଭଲ ହେଇନି ମୁଇଲି ଗୋଡ ସେମତି ଅଛି ପ୍ଲାଷ୍ଟର ହେଇଚି।
ଆଉ କେତେ ଦିନ ପରେ ଭଲ ହବ ଖୋଲା ହବ?
ଏଇ ପ୍ଲାଷ୍ଟର ଟା ମାସେ ପରେ ଖୋଲା ହବ ତାପରେ ଫେର ଆହୁରି ପ୍ଲାଷ୍ଟର ହବ। ପୁରା ଠିକ ହେଲା ଏଳକୁ ଦି ତିନି ମାସ ହଁ।
ରଜ କରିପାରିବୁନି ତାହେଲେ।
ନା ବା।
ହଁ ଆଉ। ନହେଲେ ବୁଲିଥାନ୍ତେ ତୋର ମୋର। ରଜରେ।
ହ୍ୟାଲୋ ହ୍ୟାଲୋ
ହଁ।
ଏ ତ କଥା ଶୁଭୁନି।
ମୁଁ ପଦାରେ ଅଛି ବା।
ଆଉ ମୁଁ କହିଲି କଣ ଖାଇଛି ସନ୍ଧ୍ୟାବେଳେ?
ସନ୍ଧ୍ୟାବେଳେ କିଛି ଖାଇନି ଯାସ ଖାଇଥିଲି ଖରାବେଳେ ଖାଇବାକୁ ନ ଥିଲା ଖରା ବଳେ ତାଙ୍କ ଶାଧ ହେଇଥିଲା। ଖାଇଥିଲି ସେଇଠି ତାଙ୍କ ଘରେ
ହୁଁ କଣ ଗାଇଥିଲୁ ସେ ଶାଧରେ?
ଭାତ ଡାଲି ଆଉ ଖଟା ଆଉ ଯୋଉଁ ପନିର ପୋଟଳ
ହଁ।
ସେତିକି ଆଉ।
ଭଲ ଆଉ ତମ ପୁଅ କଣ କରୁଛି?
ଆମ ପୁଅ ତାର ସେ ଡେଉଛି ମୋ ମାମା ତାର ଗପୁଛି ସେ ତାର ଖେଳୁଛି।
ଭଲ ତାର ତ ଏଇକିନା ସ୍କୁଲ ଛୁଟି କିନା ଡେଉଁଥିବ ତମ ସେ ଯୋଉ ଦାଦା ପୁଅ ସହିତ ଖେଳୁଥିବ ଆଉ।
ହଁ ସିଏ ଆଉ ରୂପାହାର ପୁଅ। ତାଙ୍କ ସହିତ ଖେଳୁଛି ଆଉ ପାଠ ପଢୁନି ମୂଳରୁ
ନ ନ ପଢୁ ପଢି କଣ କରିବ ଛୋଟ ଛୁଆ ପାଠଟା ପଢିବନି ନା। ଆଉ ଏଇ ଯୋଉ ରଜ ଡ୍ରେସ ଆଃ
କଣ ହେଲା?
ଆ ମୁଁ କହିଲି ରଜ ଡ୍ରେସ ଆଣିଲୁଣିି ନା?
ହଁ ଆନ୍ ସାଇଲିଣି।
କେତେଟା ଡ୍ରେସ ଆଣିଛୁ।
ଗୋଟିଏ ଆଣିଛି ଆଉ ଗୋଟେ ଅନଲାଇନ ଅର୍ଡର କରିଥିଲି।
କଣ ଦେଲୁ କୁର୍ତ୍ତି ଆଣିଛୁ ନା କଣ ଆଣିଲୁ?
କୂର୍ତ୍ତି ଆଣିଛି।
ଆଉ ଅନଲାଇନ।
ଅନଲାଇନ୍ ବି ସେ କୁର୍ତ୍ତିୀ ଅର୍ଡର କରିଥିଲି।
ସେଟେ।
ନାଁ ସେଟେ ନୁହେଁ ଅନଲାଇନ୍ ଖାଲି ଗୋଟେ କୂର୍ତ୍ତୀ ସେଟ୍ ଭଳିଆ ଟେ ଥିଲା ମୁଁ କହିଲି କୁର୍ତ୍ତୀ ସେଟ୍ ନାଁ କଣ ଦେଖିଲା ବେଳକୁ ଖାଲି ଗୋଟେ ଉପର ଆଇଲା।
ହୁଁ
ଏତିକି ଆଉ ଗୋଟେ କୁର୍ତ୍ତା କି ଆଣିଚି ସେଇଟା ପିନ୍ଧିକି ରଜ କରିଦେମି ଗୋଟିଏକୁ ଆଉ।
ହଁ ସେଇଆକୁ ପିନ୍ଧେ ଆଉ ତମ ଗାଁରେ କୋଉଠି ଦୋଳି ଲାଗେ ନାଁ?
ଆମର ଲଗେଇଥିଲେ ଆର ବର୍ଷ ଏଇ ବର୍ଷ ଲଗେଇନାହାନ୍ତି। ବାର ବର୍ଷ ପଟା ଚୋରି ହେଇଗଲା ଏବର୍ଷ ଲଗେଇନାହାଁନ୍ତି।
ତୁ ଆମ ଗାଁକୁ ନହେଲେ ପଳେଇ ଆସିବୁ ଏଇଠି ବୁଲିକି ଯିବୁ ଆମର ରଜ ମହୋତ୍ସବ ହଉଚି। ମୁଁ ତ ଯାଇପାରିବିନି। ତୁ ଏଇଠି ଆମ ସବୁ ଛୁଆଙ୍କ ସହିତ ପଳେଇବୁ ବୁଲିକି ଦୋଳି ଫୋଳି ଖେଳିକି ଆସିବୁ ଏଥର କଣ ଛଅ ସାତଟା ଦୋଳି ଲାଗୁଛି ବଡ ବଡ। ଛଅ ସାତଟା ନୁହେଁ ବେ ଶୁଣନୁ। ଆର ବର୍ଷ ଲାଗିଥିଲା କେତେଟା ଆର ବର୍ଷଠୁ ରଜ ମହୋତ୍ସବ ହଉଚି ନାଁ ସେପଟେ ଲାଗିଥିଲା ଦିଟା ଏପଟେ ହଉଚି ତିନିଟା ଚାରିଟା ପାଞ୍ଚଟା ଛଅଟା ସାତ ନାଁ ଆଠଟା ଲାଗିଥିଲା ହଁ ଆଠଟା।
ହେଇଥିଲା ଆମ ଗାଁରେ ଆର ବର୍ଷ ଲଗେଇଥିଲେ।
ହୁଁ।
ଆମ ଗାଁ ରେ ଆର ବର୍ଷ ନଗେଇଥିଲେ ଯେ ଏରା ପଟା ଚୋରି ହେଇଗଲା ଯୋଉ ବର୍ଷା ହେଲା ଲାଷ୍ଟ୍ ରଜ ଦିନ ପ ପଟା ଚୋରି ହେଇଗଲା।
ଆଉ ଏ ବର୍ଷ ଲଗେଇନାହାନ୍ତି।
ହଁ ପା ଲାଷ୍ଟ୍ ରଜ ଦିନ ତ ବର୍ଷା ହେଲା ଆମର ଯୋଉ ଖେଳ ଫେଳ ହେଇଥିଲା। ତାର ସବୁ ପ୍ରାଇଜ୍ ଦେଇଥାନ୍ତେ ତୁ ଆସିଥିଲୁ ଆମ ଗାଁ? ଆମ୍ ଆମ ଗାଁକୁ ଆସିଥିଲୁ?
ନାଁ ନାଁ ମୁଁ କୋପଣ୍ଡ ଯାଇଥିଲି ମୋ ଭାଉଜ ସାଙ୍ଗରେ ସେ ରଙ୍ଗମହୋତ୍ସବ ତା ତାଙ୍କ ଇଏରେ ବି ହଉଥିଲା ଯାଇଥିଲି ତାଙ୍କ ଗାଁକୁ ହେ ଏଠି ବି ବର୍ଷା ହେଲା ସେମିତି ଦେଖିପାରିଲୁନି କିଛି ଖାଲି ଯାଇଥିଲି ଆଉ।
ହୁଁ ହ। ହଁ ମୁଁ କହିଲି ଯୋଉ ତାଙ୍କ ଘର ଟା କୋଉଠି କହିଲୁ ଏଠି ଯୋଉ ସେ ପୋଖରୀ ଏପଟକୁ ନାଁ ପୋଖରୀ ସେପଟେ ଆହୁରି।
ପୋଖରୀ କୋଉଠି ତ ମୁଁ ଦେଖିନେଇ।
ମାନେ ତାଙ୍କ ଗାଁ ଭି ଭିତରକୁ ଶୁଣନୁ ଗାଁ ଭିତରକୁ ଯେତେବେଳେ ଯିବୁ କିଛି ବାଟ ପରେ ତାଙ୍କ ଘର ପଡିବ। ନାଁ ବେସି ବି ତ୍ରୁ ସୁବ୍ ସୁବୁନି କ୍ଲିୟର।
ସେଇଠି ଗୋଟେ ମନ୍ଦିରଟି ଅଛି ସେଇଠି। ହଁ
ଓହୋ କି ମନ୍ଦିର ଏଟା?
କି ମନ୍ଦିର ତାଙ୍କ ଗ୍ରାମ ଦେବତୀ ଗ୍ରାମ ଦେବତୀ ତାଙ୍କର।
ଓହୋ। ହଉ ଆଉ ଯୋଉ କଣ କହୁଥିଲି। ହଁ ମୋର ବା ଡ୍ରେସ୍ ଆସିଚି ମୁଁ ତ ପିନ୍ଧିବିନି ଖାଲି ଆସିଚି ଯା ଆଉ।
ହଉ ଆଉ ତମ ପୁଅ କଣ କରୁଚି ଡୁଗୁ?
ଏଇଠି ବା ଡ୍ରେସ ନୂଆ ଡ୍ରେସ୍ ପିନ୍ଧୁଚି।
ତାର ଆଜି ଆଣିଲା ଦେଇ।
ନା ତାର କେବେଠୁ ଆଣିଲାଣି ସେ ଆଣିଲା ଦିନରୁ ପାଞ୍ଚ ଦଶ ଥର ପିନ୍ଧି ସାରିଲାଣି।
ଆଉ ତୋର କେତେ ହଳ ଡ୍ରେସ ହେଇଚି?
ମୋର ବା ହେଇଚି ଜିନ୍ସ ଦିଟା ଆଉ କଣତ ସର୍ଟ କୁର୍ତ୍ତି ଦିଟା ଅର୍ଡର କରିଥିଲି ସବୁ ଅନଲାଇନ୍ ଆଣିଚି। ଆଉ ଇଏ କଣ ଗୋଟେ କୁର୍ତିୀ ସେଟ୍ ଟେ ଆଉ ଯୋଉ ଦିଟା ଟପ୍ ଆଉ।
ହୁଁ ଆଉ ଯୋଉ କଣ ପଢିବୁ ଏବେ?
ପଢିବି ଏବେ ତ ପଢିବି କଣ ଫର୍ମ ପକେଇଚି ପ୍ଲସଟୁ। ଥ୍ରୀ ପାଇଁ ସେଇ ପ୍ଲସ୍ ଥ୍ରୀ ଫାଷ୍ଟ ସିଲେକ୍ସନ ବାହାରିବ କେତେ ସତର ତାରିଖ ବୋଧେ ରଜ ପରେ ବାହାରିବ। ଦେଖିବା କୋଉଠୁ କଣ ଆସିୁଚି କଲେଜ ତାପରେ ଆଡମିସନ କରିବି ପ୍ଲସ୍ ଥ୍ରୀ ପଢିବି ଆଉ।
କୋଉ କୋଉ କଲେଜ ରେ ପକେଇଚି କି?
ଏଇ ଭିଏନ୍ ରେ ତାପରେ ଓମେସ୍ ରେ ଏଇ କୋରେଇ ଏଇ ଏମିତି ପକେଇଚି ଆଉ।
ଓ ଭିଏନ୍ ନବ ନା?
ହଁ।
କେତେ ପରସେଣ୍ଟ ରଖିଥିଲୁ?
ସେଇପା କେତେ ପାର୍ଡସେଣ୍ଟ ମୋର ମନେ ନାହିଁ।
ଆଉ ମାଉଷୀ କଣ କରଚି?
ଏଇଠି ବା ଶୋଇଚି।
ସେ କଣ ରୋଷେଇ କରିନେଇଁ କି ଶୋଇଚି?
ଆମର ରୋଷେଇ ସଇଲାଣି।
ସଇଲାଣି?
ହଁ।
କଣ ଏତେ ଶୀଘ୍ର?
ହଁ ଜଲଦି ସାରିକି ସେ ଶୋଇଲା ଏଇ ଜଷ୍ଟ୍ ସାରିକି ଆଇଲା। ଆମର ପା ସବୁ ସାଢେ ଆଠଟା ନଅଟା ବେଳେ ଖାଇବେ ଆଉ ଜଲଦି ହବନି।
ଏତେ ଶୀଘ୍ର
ମୋ ମା ହେରିଆ ଖାଇ ଦଉନାହାନ୍ତି ନା ଆମେ ଲେଟ୍ ରେ ଖାଉଚୁ ଦଶଟା ସାଢେ ଦଶଟାରେ। ସିଏ ଜଲ୍ଦି ଖାଇ ଦଉଚନ୍ତି।
ହୁଁ।
ଆଉ ତୋର ତୋ ମାଉସୀ ରୋଷେଇ କରିସାରିଲାଣି କି?
ସିଏ ଗପୁଚି ପା ତା ମାଉସି ସାଙ୍ଗରେ।
ହଁ ହଁ ଆଉ ଏ ଯୋଉ ତମର କଣ ଆଜି ହଁ ଲୋକନୁ ପା ଆସିଥିଲା। ଆ ତମ ଘରୁ ଯାଇକି ତାପରେ ଏଠିକି ଆଇଲା ଆସିକି ବସିକି ଘଣ୍ଟାଟେ ଗଲା।
ହୁଁ ଘଣ୍ଟା ଟେ ଆମଘରେ ଖାଲି ଚାଲ୍ ଚାଲ୍ ଚାଲ୍ ଚାଲ ହେଲା।
ହୁଁ ହୁଁ। ଏଁ ଘଣ୍ଟେ ପାଖାପାଖି ବେଶୀ ସମୟ ବସିନି ଏଁ ଘଣ୍ଟେ ଭିତରେ ପଳେଇଲା।
ହୁଁ ଆ ଆଉ କଣ?
ଆଉ ତମର ଆଜି ରାତିରେ କଣ ରୋଷେଇ ହବ?
ଏଇ ଭଜା ଭଜା କରିବ।
ରୁଟି ଭଜା ଆ ଆଉ ଏ ହଁ। ଆଉ ତୋ ଯୋଉ ତମ ତୋ ଭାଉଜ ପୁଅ ସେ ଆସୁଛି ନା ତମ ଘରକୁ?
ହଁ ସିଏ ଆସୁଥିଲା ଛୋଟ ବଳେ ଆସୁଥିଲା ଏବେ ବେଶୀ ଆସୁନି। କେତେବେଳେ କେ
ହୁଁ ତୁ ପଳଉ ଥିବୁ ଏଠିକି।
ନା ମୁଁ ବିି ଯାଉନି ତାଙ୍କ ଘରକୁ ଆଉ କିଏ। କେତେବେଳେ କେମିତି ଯାଉଛି କେତେବେଳେ କଣ ଦରକାର୍ ପଇଲା କେତେବେଳେ ସିଏ କଣ ମାଗିଲେ। ନେଇକି ଯାଉଛି ନନେ ବେଶୀ ଯାଉନି।
ଆଉ ତୋ ଫୁଲ ଦେଇ ହେରିକା ସବୁ ଆସିବେ ନା ରଜରେ ନା ଆସିବେନି?
ସେ ଆସିବେ ବୋଧେ ତା ଝିଅ ଆସ୍ ଥିଲା ସେ ରହିକି ପଢିବ ସେ ପଳେଇ ଚି ସିଏ ଆସିବେ ବୋଧେ ଆଉ ରଜରେ କହୁଥିଲେ ପୁରୀ ଯିବେ।
ସିଏ ସେଇ ଛୁଆ ଟା ଏଇଠି ରହିକି ପଢ଼ିବ?
ହଁ ତାଙ୍କ ଗାଁ ଆଡେ କଣ ଭଲ। ସ୍କୁଲ୍ ନାହିଁ ସେ
ସେ ଛୁଆ ଟା ଏକୁଟିଆ ରହିବ ନା ତା ଫୁଲ ଦେଇ ର
ସିଏ ଏକୁଟିଆ ରହିବ। ଆର ବର୍ଷ ତାଙ୍କର ଭଡା ନେବେ।
ନ।
ଆର ବର୍ଷ ଏଇଠି ତାଙ୍କର ଭଡା ନେଇକି ରହିବେ।
ଟିଅର।
ଉଁ।
ହଁ ଏଇଠି ତାଙ୍କ ଛୁଆ ପଢିଲେ ଏଇଠି ରହିବେ ଆଉ। ହଁ।
ଆଉ।
ଉଁ ଆଉ।
ମଉସା କୁଆଡ଼େ ଯାଇଛନ୍ତି?
ଏଇ ମଉସା ଯାଇଛନ୍ତି ତାଙ୍କର ଛକକୁ ଯାଇଥିବେ ବସିଥିବେ ଏଇଠି। ସେଇଠି ତ ବସିଛନ୍ତି ଏକାଥରେ ରାତିରେ ଆସିିବେ।
ହ
ହଁ।
ଚିନା କ
କଣ?
ହାଲୋ। ଶୋଇଛୁ ନା କଣ କରୁଛୁ?
ହଁ। ହଁ ଶୋଇଛି ଆଉ କଣ କରିବି ଶୋଇମି ଆଉ ବସିମି ତା ଛଡା ଆଉ କଣ କରିବି।
ହୁଁ।
ହଉ ତୁ ଯା ନହେଲେ ପାଠ ପ ହଁ ସେମିତି ହଲେଇ ହଉଛି ଆଉ ଭଲ କଣ।
ହଉ।
ହ୍ୟାଲୋ ହଁ ତୁ ନହଲେ ଯା ପାଠ ପଢ ମୁ ରଖୁଛ ଆଁ?
ହଁ ହଉ ହୁଁ।